ହାଲୋ ଶବ୍ଦ ଆପଣଙ୍କୁ ଆସ
ଆଜ୍ଞା ଆଜ୍ଞା ବହୁତ୍ ଭଲ ସେ ଶୁଭା ଯାଉଚି। ଆପଣ
ପ୍ରୀତମ ଭାଈ ନମ ନମସ୍କାର ଆଜ୍ଞା, ଏବେ ବସି ଅଛି ଆଉ ଆ ଆପଣ ଏବେ କଣ କଣ କରୁଛନ୍ତି ଆପଣ ଏବେ? ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ଘରେ ବସିଛନ୍ତି ନା ବାହାରେ ଅଛନ୍ତି କୋଉଠି? ନାଇଁ ଆଜ୍ଞା ଆମେ ଏଇନା ଖଟ ଉପରେ ଆସିି ଗଡୁଚୁ ଆଉ କଣ। ନାଇଁ କିଛି ନାହିଁ ଆପଣଙ୍କ ସହିତ ତ କଥା ହଉଚି ଘରେ ଶୋଇକି ଆଉ କଣ। ଆଜ୍ଞା ନିଶ୍ଚୟ ନିଶ୍ଚୟ ଆମେ କେତେବେଳୁ ଆସି ଘରେ ଅଛୁ। ହୁଁ। ଆପଣ ମଧ୍ୟ କୁଆଡ଼େ ଯାଇଥିଲେ ବୋଧହୁଏ। ନା ଆପଣ ଯାଇନାହାନ୍ତି କୁଆଡ଼େ?
କି ଆପଣ ଆମର ତ ଆମର ତ ମିତ୍ର ମାନେ ସବୁ କେହି ଭ୍ରମ
ହଁ।
ଆଜ୍ଞା ଏଇ ଯଉ ମାଗେଣା ନିଆ ନାମକ ଖେଳ ଖେ
ହଁ ଆଜ୍ଞା ଆପଣ ଥିଲେ ବା ଆଜ୍ଞା ମାଗଣା ନିଆ ଖେଳୁଥିଲେ।
କା ଆଜ୍ଞା ମାଗଣା ନେ ଖେଳିଥିଲେ ଆପଣ ଦେଖିଛନ୍ତି ନା ସେ ଯୋଉ ଭ-ଭଦ୍ର ବ୍ୟକ୍ତି ଜଣଙ୍କୁ ଆଜ୍ଞା ଆପଣ ଯଦି ସେ ଭଦ୍ର ବ୍ୟକ୍ତି ଜଣ କ ଆଜି ଆସାଙ୍କର ମୁଣ୍ଡ ଫୁଣ୍ଡ ସବୁ ଖରାପ ହେଇଯାଇଛି ଆପଣଙ୍କ ଆଜି। ତ ଆପଣ ମାନେ
ଆଜ୍ଞା ଆଜ୍ଞା ଆମେ ହୁଁ ଆମେ ଆଜ୍ଞା ତାଙ୍କ ପାଖରେ ବସିଥିଲୁ ଆଜ୍ଞା ଭ ଭରପୂର ମଜା ନଉଥିଲୁ ଆଜ୍ଞା ତାଙ୍କ ପାଖରେ ବସିକି। ଆପଣ ମଧ୍ୟ ବହୁତ ମଜା ନେଇଥିବେ ମାରିକି ତାଙ୍କୁ।
ଆପଣଙ୍କ ଅସୁସ ଆଜ୍ଞା ଆଜ୍ଞା ଆପଣଙ୍କୁ ଧନ୍ୟବାଦ। ଆପଣ ଆପଣ ମତେ ଯୋଗାଯୋଗ କରିଦେଇଥିବାରୁ
ହଁ ଆଜ୍ଞା। କିଛି ଅସୁବିଧା ନାଇ ଆଜ୍ଞା ସେମିତି ଦରକାର ଆଜ୍ଞା। ନହେଲେ ଭ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
ନାଇଁ ଆଜ୍ଞା ଯାହା ଜଳଖିଆ ଖାଇ ଦେଇଥିଲେ ଆଜ୍ଞା ଟିକେ ଚାଉମିନ ଖାଇ ଦେଇଥିଲେ ଆଉ କିଛି ଖାଇନି। ଆପଣ କି ଖାଇଥିଲେ କି ନା ଆପଣ ଖାଇନାହାନ୍ତି କିଛି?
ନାଇଁ ନା ଆଜ୍ଞା ଆମେ ଏବେ କିଛି ଭୋଜନ କରିନଉ ଆମେ ପରେ ଭୋଜନ କରିବୁ।
ଓହୋ ଆପଣ ଆଜି କଣ ଖାଇଥିଲେ ଆଜି? ଆଜ୍ଞା।
ମୁଁ ଆଜ୍ଞା ଆମ ଆଜି ଆଜ୍ଞା ଆମେ ଆଜି ଆଜ୍ଞା କୁହନ୍ତୁ ଆଜ୍ଞା ଆମେ ଆଜୀ କଦଳୀ ଗଛର ଉ, ମ ମଞ୍ଜା ତରକାରୀ ଖାଇଥିଲୁ ଆଜ୍ଞା।
ଓହୋ। ଓ ବହୁତ ହି ଭଲ କଥା ଆଜ୍ଞା ମଞ୍ଜା ତରକାରୀ ବହୁତ ହି ଭଲ ଲାଗେ ହୁଁ। ଆଉ ଆପଣ ଘରେ ସବୁ କଣ କ
ସ ଆଜ୍ଞା ଯାଇନାହିଁ ଆଜ୍ଞା ଆଜ୍ଞା ମୋ ଘରେ ସବୁ ଠିକ୍ ଠାକ୍ ଅଛନ୍ତି
ଆପଣ ଠାକ୍ ଠିକରେ ଅଛି ଆଜ୍ଞା ଆମ ଘରେ ସବୁ ଠିକ୍ ଠାକ୍ ଅଛନ୍ତି ବାବା ଅଛନ୍ତି ମାମା ଅଛନ୍ତି ଆ ଦିଦି ଅଛନ୍ତି ସବୁ ଠିକ୍ ଠାକ୍ ଅଛନ୍ତି।
ଓ ହୋ ତ ଆପଣ ସବୁ ବସିଛନ୍ତି ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ ଅଛି ଆଜ୍ଞା।
ଆଜ୍ଞା ଆ୍ ସବୁ ତ ଟିଭି ଦେଖୁଛନ୍ତି କିଏ ମୋବାଇଲ୍ ଦେଖୁଛନ୍ତି।
ଆପଣଙ୍କ ଘର ପାଖରେ ଯୋଉ ସାଙ୍ଗଙ୍କ ଘରେ ଥିଲେ ମାଗାଣାନୀୟ ଖେଳ ଖେଳିଥିଲେ ଆପ ପଣ ଯୋଉ ସେ ଆପ ପଣ ସେଇ ଯୋଉ ସାଙ୍ଗ କୁ ଏତେ ସବୁ ତାଙ୍କ ମସ୍ତିଷ୍କ କୁ ଏତେ ଆପଣ ଇଏ କଲେ
ମସ୍ତିଷ୍କ ଆଜ୍ଞା ଆପଣ ଆ-ଆମେ ଆଜ୍ଞା ହଁ ଦେଖିଛୁ ଆଜ୍ଞା ତାଙ୍କ ମୁଣ୍ଡ ଚୁଟି ବଙ୍କା କରିଦେଇଚୁ ଆମେ ଘୋରି ଘୋରି ଆଜ୍ଞା ତାର ଆଜ୍ଞା ତାକୁ କହି କହି ତାଙ୍କ ଚୁ ଚୁଟି ବଙ୍କା କରିଦେଇଚି ଆଜ୍ଞା।
ସେଇଠି ଉ-ଉ-ଉ-ଉଣା ରସ
ହଁ-ଅଁଳା ହଁ ଚୁଟି ପଳେଇ ଆସିବ ହଁ ଆଜ୍ଞା ଆମେ ମଧ୍ୟ ତାଙ୍କୁ କହିଛୁ ସେ କଥା।
କହିବେ ମୂଳା ରସତ ଯୋଗେଇ ଦେଇ ଆସିବି ଆଜ୍ଞା।
ହଁ। ଆହି ଆଜ୍ଞା ନିଶ୍ଚୟ ଆପଣ ତାଙ୍କୁ ଆପଣ ତାଙ୍କ ସହିତ ସମ୍ପର୍କ କଲେ ଭଲ ହୁଅନ୍ତା ଆପଣ ତାଙ୍କୁ କୁହନ୍ତେ ସେ ନେଇକି
ସେ ଯୁ ଆଜ୍ଞା। ଆଜ୍ଞା ମିତ୍ରଙ୍କର ସବୁ ଖରାପ ହେଇଯାଇଛି ନା ଆମେ ତାକୁ କହିବେ ସେତ ଆଜ୍ଞା ଆଜ୍ଞା ଠିକ୍ ଅଛି ଆଜ୍ଞା।
ହୁଁ ଆପଣ ତାଙ୍କୁ କହିବେ। ନାଇଁ ଆଜ୍ଞା କିଛି ଦେଖି ଏବେ କିଛି କହିପାରିବନି ଆଜ୍ଞା ମହାବିଦ୍ୟାଳୟ ଯିବି ଯିବାର ଅଛି କି ନାଇଁ କାଲି ସକାଳେ ଯଦି ମେଘାଛନ୍ନ ବାଦଳ ନଥିବ ଆମେ ନିଶ୍ଚୟ ବାହାରିବୁ ଚାଲୁ ରହିଲେ ଆମେ କୁଆଡେ ଯାଇପାରୁନୁ ଆଜ୍ଞା।
ଅବିତଳ ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା ଆ
ଆରେ ଆମ ଆଡ଼େ ଭ୍ରମଣ କରିବା କୋ ଆସଚନ ଆଜ୍ଞା ମୋର ଆଜ୍ଞା ସେମିତି କିଛି
ନାଇଁ ଆଜ୍ଞା ବହୁତ କମ ଆଜ୍ଞା ମୁଁ ଗ୍ରାମ ଆଡ଼େ ଏତେ ଭ୍ରମଣ କରିବାକୁ ଯାଇନି।
ସକାଳୁ ସକାଳେ କଣ ପାଇଁ ଆପ
ଆଜ୍ଞା ମୁଁ ଆଜ୍ଞା ଗାଁକୁ ଏତେ ଭ୍ରମଣ କରିବାକୁ ଏତେ ପସନ୍ଦ କରେନି। ନାଇଁ ଆଜ୍ଞା। ମତେ ଭଲ ଲାଗେନି ମୋତେ ଆମ ଗ୍ରାମ ଆଡ଼େ ଯିବାକୁ ଆମର ଟିକେ ଏକା ଆ ଟିକେ
ଆପଣଙ୍କ ବୋ ଆପଣଙ୍କ ଏଇଯେ ସାଙ୍ଗମାନେ ଥିବାର ଆପଣଙ୍କୁ ଏଯେଲେ ବୁଝିଲି ବୁଝିଲି। ଆଜ୍ଞା ଆଜ୍ଞା ବୁଝିଲେ ଆଜ୍ଞା ଆପଣ ଯାହା ଟା କହୁଛନ୍ତି ଆଜ୍ଞା ମୁଁ ମୁଁ ବୁଝିଲି ତମ ବୁ
ଆଜ୍ଞା ଆପଣଙ୍କୁ ଭଲ ଲାଗେ ଗାଁ କୁୁ୍ ଯିବାକୁ କି? ଆଜ୍ଞା ଆପଣ ଗାଁ କୁ ଯିବାକୁ ପସନ୍ଦ ଆ ଆ ଆଜ୍ଞା ମେଘ ଅଛି।
ଯେତେବେଳେ ବହୁତ ଧୀରେ ଧୀରେ ଏତେ ଆଉ ଗ୍ରାମ ହଉ କି ଗମ୍ ଆଜ୍ଞା।
ଆଜ୍ଞା ମତେ ବି ସେଇ ଏକା ଆମେ ଛୋଟ ବେଳେ ଆଜ୍ଞା ବହୁତ ପସନ୍ଦ କରୁଥିଲୁ ଯିବାକୁ ଏବଂ ଯଦି ଯାଉଥିଲି ମାସେ ଦି ମାସେ ରହିକି ଆସୁଥିଲି ଏବେ ଆଉ ଟୋଟାଲି ଯିବାକୁ କାଇଁ ଇଚ୍ଛା ହଉନାହିଁ।
ଆଜ୍ଞା ଛୋଟ ବେଳେ ସେ ଯଉ ଇଚ୍ଛା ମୁଁ ନୁହି ପାରୁନାହିଁ ଇଚ୍ଛା
ସେ ଆଜ୍ଞା ସେଭଳିଆକୁ ପାଣି ପାଗ ଆଉ ନା ଆଜ୍ଞା ସେଭଳିଆ ପାଣି ପାଗ ଆଉ ଗାଁରେ ନାହିଁ ଆଜ୍ଞା। ସେତେବେଳେ ଯେମିତି
ଆଜ୍ଞା ଆପଣଙ୍କ ଘରେ ଆପଣଙ୍କ ବିଲ ଆପଣଙ୍କର ଆପଣଙ୍କ ବିଲ
ଆଜ୍ଞା ବିଲ ଏଇତ ଆମର ଆଜ୍ଞା ଆମ ବିଲେଇ ତ ଆଜ୍ଞା କିଛି ମାସ ନୁହଁ କିଛି ବର୍ଷ କିଛି ମାସ ପୂର୍ବରୁ ଆମକୁ ଛ ଛାଡି ଚାଲି ଯାଇଛନ୍ତି ଆଜ୍ଞା ଆମେ ଆଉ କଣ କହିବୁ?
ଓହୋ ଆଜ୍ଞା।
ଆଜ୍ଞା ଆମର ଏଠି ଥିଲା
ଦୁଃଖଦାୟକ ପ୍ରଶ୍ନ ପଚାରୁଥିବାରୁ ଆଜ୍ଞା।
ହୁଁ ।
ଆଜ୍ଞା ଆଜ୍ଞା ବୁଝିଲି ଆ ଆଜ୍ଞା ଆପଣ ଆଜ୍ଞା ଆପଣଙ୍କ ପାଖରେ ରେ ନୂଆ ପିଲେ ବି ଆପ ଆପଣ ଆପଣ ବିଲେଇଙ୍କର ବହୁତୁ
ଆଜ୍ଞା ଆମେ ସେମିତି ନୂଆ ବିଲେଇ ଆଜ୍ଞା ଆଜ୍ଞା ସେମତି
ଖଆପିଆ ଚାଷି କହିଲେ ମୁଁ ତ ମୋ ପ୍ରିଅଣ ଆଉ ମୁଁ କଣ ଅଛି ଜୀବନ୍ତୁ ଆଣିକି ରଖି ବି ଆଜ୍ଞା।
ହଁ ଆଜ୍ଞା ଆଜ୍ଞା ହଁ ସେମିତି ଆ ସମସ୍ତଙ୍କରେ ଆଜ୍ଞା ଆମ ଘରେ ବି କୁହ ସେମିତି ଆ ଏ ଆମ ଘରେ ସେମିତି ଆମେ କହିକି ଏମିତି ତିନିଟା ବିଣେଇ ରଖିସାଇଲୁଣି ପ୍ରଥମେ ଯାହା ତମେ ପିଲାଦିନୁ ପାଳିଥିଲୁ ଆଜ୍ଞା। ଆଜ୍ଞା ଦ୍ଵିତୀୟ ଯିଏ ତାଙ୍କର ତାଙ୍କ ଝିଅ ଆସି କହିଲେ ଆଜ୍ଞା ସିଏ ବି ଆଜ୍ଞା ତାଙ୍କୁ କୁକୁର ମାନେ ମାରିଦେଲେ। କାମୁଡିକି। ଆଜ୍ଞା ତାପରେ ତାର ଆଉ ଗୋଟେ ତାଙ୍କରି ଝିଅ ହବ ଆଜ୍ଞା ଘରେ ହିଁ ରଖଥିଲୁ ଆଜ୍ଞା ଘରେ ହିଁ ରଖଥିଲୁ। ଆଜ୍ଞା ସେ ଟିକେ ବୁଲିବାକୁ ପସନ୍ଦ କରେ ଆଜ୍ଞା ଲୋକମାନଙ୍କ ସହିତ ମିଶିଯାଏ ଅଧିକ। ସେଇ ମିସିବା ଟା ହି ତାକୁ ବହୁତ ଖରାପ କଲା। ନାଇଁ ଆଉ ଗୋଟେ ଝିଅକୁ ଆଜ୍ଞା ସେମତି ତାଙ୍କରି ସମ୍ପର୍କୀୟ ସବୁ ତକ ତାକୁ ସେମିତି କୁକୁର ମାରି ଦେଲା ସେ ଆଜ୍ଞା ଚି ପିଲା ଜନ୍ମ କରିଥାନ୍ତା, ଆଉ ଗୋଟେ ଦି ଦିନି ରହିଥିଲେ ଆଜ୍ଞା ସେ ପିଲା ଜନ୍ମ କରିଥାନ୍ତା ତାକୁ ଯାଇକି କୁକୁର ମାରିଦେଲେ। ଆଜ୍ଞା ଏତେ ଦୁଃଖ ଆଜ୍ଞା କୁହନ୍ତୁନି।
ପିଲାଙ୍କୁ ସେହି ଇଏ ସେ କୁକୁର ଆଜ୍ଞା ତାଙ୍କୁ
ଆଜ୍ଞା ଆଜ୍ଞା ଗୋଟାଏ ଦିନ ଅପେକ୍ଷା କରିଥିଲେ ଆଜ୍ଞା ସେ ପିଲା ଦେଇଥାଆନ୍ତେ। କିଛିଟା ଲୋକ ଏଠି କୁ ପ୍ରକୃତିର ଲୋକ ଆଜ୍ଞା ଅ ଛନ୍ତି। ନାଇ ନାଇଁ ଆଜ୍ଞା ମନ ମରି ଯାଇଛି ଆଜ୍ଞା ର ରଖିବାକୁ ଆଉ କିଛି ଇଚ୍ଛା ନାହିଁ ହୁଁ ଆଜ୍ଞା ମନ ମନ ମରି ଯାଇଛି ଆଜ୍ଞା ଆଉ କିଛି ରଖିବାକୁ ଇଚ୍ଛା ନାହିଁ। ହୁଁ ଆଉ ଏଠି ଗୋଟେ କୁକୁର ପ୍ରକୃତିର ଲୋକ ଗୋଟା ଥିଲା ଯିଏକି ସେ ଆମ ବିଲେଇ କି ଅ ପାରା ଖାଇବା ଦୋଷରେ ବିନା ଦୋଷରେ ତାଙ୍କୁ ରଡ୍ ରେ ବାଡେଇ ଦେଇଥିଲେ ଯାହା ଦ୍ଵାରା କି କୁକୁର ତାକୁ ଝୁଣି ପକେଇଲେ ସାଙ୍ଗେ ସାଙ୍ଗେ। ହାଁ କଣ କହିବି ଆଜ୍ଞା ଛାଡ଼ନ୍ତୁ। ସେଭଳିଆ ଲୋକଙ୍କୁ ଠାକୁର ଦେଖିବେ ଆଉ କଣ?
ତାର ଲୋକମାନୋନେ ଆଜ୍ଞା ବହୁଥା - - ଆଜ୍ଞା ଥକିବେ ସେ
ଆଜ୍ଞା।
ନିଅ କାଆସ କଲା ବେଳେ ଆପଣ ସେମାନେ କିଛି
ହୁଁ।
କି ଭାବ୍‌ଛ କିଛି ଆଜ୍ଞା।
ନାଁ ଆଜ୍ଞା ଠିକ କଥା କହିଛନ୍ତି ଏମିତି କରିଛନ୍ତି ଯେ ଆମେ କିଛି କରିପାରିବା ନା ଯାହା କରିବେ ଠାକୁର କରିବେ ଆଉ ହୁଁ। ଆଜ୍ଞା ବିଲେଇ ବିଲେଇ ହତ୍ୟା ମହାପାପ ଆଜ୍ଞା ଦୁନିଆରେ ସବୁଠୁ ହତ ବଡ ପାପ ହଉଛି ବିଲେଇ ହତ୍ୟା ୟା ଦୁନିଆରେ ସବୁଠୁ ବଡ ପାପ କହିବାକୁ ଗଲେ ବିଲେଇ ହତ୍ୟା ବିଲେଇ ହତ୍ୟା କଲେ ନର୍କରେ ବି ଜାଗା ମିଳେନି। ଆଜ୍ଞା।
ଆଜ୍ଞା ଆଜ୍ଞା ଅପଣଂଙ୍କ କଥାରେ ମୁଁ
କି ଏ ଦୁର୍ଘଟଣାରେ ମରିଗଲେ କିଛି ନାହିଁ ଆଜ୍ଞା।
ଦୟାରୁ ଆପଣ ସେତିକି କଷ୍ଟ ହେଇଥିବ ଆପଣ କହି କହୁଛନ୍ତି ଆପଣ
ଆଜ୍ଞା ଆପଣ ବିଶ୍ୱାସ କରିବେ ନି କି ମୁଁ ପୋଲିସ ପାଖକୁ ମଧ୍ୟ ଯାଇଥାନ୍ତି ଖାଲି ମନା କଲେ ଘରେ ବୋଲି ମୁଁ କିଛି କହିି କଲିନି ମୁଁ ପୋଲିସ ପାଖକୁ ମଧ୍ୟ ହସ୍ତଖେପ
ତ ଆଜ୍ଞା ପୋଲିସରେ ଯାଇଛନ୍ତି ହେଲେ ଆପ ପୋଲିସ ଆନେ ସେ କିଛି
ହୁଁ କିଛି କରିବେନି ଆଜ୍ଞା। ଖାଲି ନାଆକୁ ଆଜ୍ଞା ହୁଁ କିଛି ନାଆକୁ ସହଯୋଗ କରିବେନି କିଛି ନାଇଁ। ହୁଁ ଉଁ। ସମାଜରେ ଲୋକ ଭାରି ଖରାପ ହେଇଗଲେଣି ଆଜ୍ଞା ଏ ଦେଖୁଥୁବେ ତ ଆପଣ କଣ ଚାଲିଛି ଆଉ କଅଁ।
ଆପଣଙ୍କର ଆପଣ ଯାଆଁ ସମାଜରେ ଦେଖୁଛି ଆଜ୍ଞା ସମାଜରେ କଣ ଚାଲି ଚେଇ ଆପଣ ଠିକ ରହିଆକୁ ଆପଣଙ୍କୁ ଆଙ୍ଗୁଠି ଦେଖିବା ପାଇଁ କେତେ ଲୋକ ଆସୁଚନ୍ତି। ଆ
ହଁ ହଁ ହ ଆଜ୍ଞା। ଆପଣ କିଛି କାହାକୁ ନ କହି ଆପଣ ନୁ ଚୁପଚାପ ଚାଲିଯିବେ ହିଁ ଦୁନିଆରେ ବଞ୍ଚିପାରିବେ ଆପଣ ଯଦି ଯାହା କିଚି
ଦୁନିଆରେ ବଞ୍ଚିପାରିବେ ଆପଣ ଜଦି ଇ ଆଜ୍ଞା କରା କହିଚନ୍ତି ଆପଣଙ୍କ ଉପରେ ଓ ଖବର ଆସ କି ଆପଣ କାହିଁ ତାଙ୍କୁ ସେ ସେଇଟି କିଛି କଇବାରୁ ଆପଣ ଗ ଲି ଇ ରେ
ଆପଣ କିଛି ନ କହିକି ପଳେଇବେ ହିଁ ଭଲ ହୁଁ।
ଥିବେ ସେଇଠି ଥିବେ ହେଲେ ଆପଣଙ୍କୁ ଲୋକମାନେ ସେଇଠି
ତି ବେ କେନ୍ତୁ ଆପଣ କିନ୍ତୁ ମିଛ କହିବାକୁ ପଡିବ ଆପଣଙ୍କୁ। ହୁଁ ଆଜ୍ଞା।
ଆପଣଙ୍କୁ ଏ ଇ ଏଇ ଯୋଉ ସମାଜରେ ଆପଣ ମି ଠା କହିଲେ ହେଲେ ଆପଣ ଆଜ୍ଞା ଖରାପ।
ହଁ ସତ କହିବେନି ସବୁଠି ମିଛ କହିବାକୁ ପଡିବ ଆଜ୍ଞା ଏ ଦୁନିଆରେ।
ତ କହିଲେ ଆପଣ ସେଇଥିଁ ଆପଣ ଖରାପେ। ହେଇ ଯିବେ ଶଣ ସମସ୍ତେ ଆଗେ ଆପଣ ଖରାପ।
ଆପଣ ଖରାପ ହେଇଯିବେ। ହଁ ଆଉ ଠିକ ଅଛି ଆପଣ ଯାଆନ୍ତୁ। ଖିଆ ପିଆ କରିବେ କଣ କରିବେ ଶୋଇବେ।
ଆ।
ଆଜ୍ଞା ରଖୁଛି ଆଜ୍ଞା ନମସ୍କାର।